ହଁ ଦିଦି କଣ କରୁଚ? ମୁଁ ଏଠି ବସିଚି। ଘରେ ମୁଁ ରୁମ୍ ଭିତରେ ଅଛି।
ଗୀତ ଗାଉଛନ୍ତି।
କଣ କହିଲ?
ଗୀତ ଗାଉଛନ୍ତି ଏମିତି କିଏ?
ଗୀତ ଆମ ଘରର ଭାଇ ଭଉଣୀ ମାନେ।
ଆଚ୍ଛା ଆଚ୍ଛା।
ନିମ୍ବୁଡ଼ା ନିମ୍ବୁଡ଼ା। ।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
। । ହ୍ୟାଲୋ। ହଁ ହଁ ପାଖରେ ସବୁ ବଇଛନ୍ତି। ।
ତମର କଣ ଟ୍ୟାକ୍ସ ଆସିନି କି?
ନା ମୋର ଟାସ୍କ ଆସିନି ଏ ପର୍ଯ୍ୟନ୍ତ। କହିଲେ କାଲି ପରଦିନ ଭିତରେ ଆସିଯିବ।
ହଁ।
ସେ ନୁହଁ ସେ ଚିଡେଇବା ପାଇଁ
କାହାକୁ ତମକୁ?
ହଁ।
ଫୋର୍ ଅଛି କି?
ନା ନା।
ଆଉ ମୋର କପି କରୁସନ୍ତି ଭଏସ୍।
କି କରୁ ଆଉ କଣ ଖାଇୋ ଦ ହୋଇନ ଦିଇ
ହଁ ଆସୁଛି ଆସୁଛି।
କଣ କହିଲ? ଅ ହ ଆ ଏବେ ରାତିରେ କ ମୁଁ ବିସ୍କୁଟ ଖାଇଛି।
ହୁଁ।
ଉ ଇ କହା ହଁ ବେ।
ଆଉ ତମେ କଣ କୋଚିଂ ଯାଉନ ତମର ଜଣେ ସୁଇଟ ବୋଲି ଜଣେ ସାଙ୍ଗ ଅଛି ନା?
ଶ୍ୱାତୀ ଶ୍ୱାତୀ! ହଁ ହଁ। ହଁ ହଁ। ହଁ ଖାଇଲା ଖାଇଲା କହିଲୁ ଟିଉସନ ନୁଁ ହତ ସେ ଟୁସନ ନ ସେ ଟୁସନ କରୁଛନ୍ତି ମାନେ ପିଲାଙ୍କୁ କରୁଛନ୍ତି ଦି ଜଣ ନା ତିନି ଜଣ ପିଲାଙ୍କୁ କରୁଛନ୍ତି ତାଙ୍କ ପାଖ
ଓହୋ ଆଚ୍ଛା।
ଅ ହୋ।
ମୁଁ ଭାବିଲି ସେ ଟିଉସନ କରୁ
ନା କରୁଛନ୍ତି ସେ ଦି ତିନି ଜଣ ପିଲାଙ୍କୁ ସେ ନା ନା ମୁଁ କରିନି। ଓ ହୋ। ଆଉ ଦିଦି ତମର ତ ପ୍ଲସ୍ ଥ୍ରୀ ଏବେ ସରିଗଲା ତମର? ଯେବେ ନ ପାଇଁ ସେ ଆଉ। ଆଉ ତାପରେ ପିଜି ପିଜି ତ କରିବ ଏମବ ଏ କରିବୁ।
ହୁଁ। ଯାହା ହଉ ମନେ ରଖିଛ।
ସେଟା କଲେ କଣ ହବ?
ବିଜ୍ନେସ।
ବିଜନେସ୍?
ହୁଁ, ତମେ ଏମ ବି ଏ ପରେ ଚାହିଁକି ପିଜି ବି କରିପାରିବ ସେଟା ମାଷ୍ଟର୍ସ ଡିଗ୍ରୀି ଗୋଟେ।
ଏମ ବିଏ ଟା ମାଷ୍ଟର ଡିଗ୍ରୀ? ଦେବରି
ତାର ଅଛି ସ୍ ସବୁ ମାନେ ତମକୁ ଯଦି ଟିଚର୍ସ ଲାଇନରେ ଯଦି ଯିବାର ଅଛି ଯାଇପାରିବ। ଆଉ ତମେ ବି ଜିନେସ୍ ବି ଯିବାର ଅଛି ଯାଇପାରିବ।
ଓଃହ।
ଆ
ଏ ତମ ହୋ-ହୋମ ସାଇନ୍ସ ର ଯୋଉ ମ୍ୟାାମ୍ ଅଛନ୍ତି ଆଉ ଜଣେ ମ୍ୟାାମ୍ ତାଙ୍କ ନାଁ କଣ, ଦି ଦିଟା ମ୍ୟାାମ ଅଛନ୍ତି।
ହୁଁ ଜଣଙ୍କ ନାଁ ଦୀପ୍ତି ମ୍ୟାମ୍।
ହଁ ଦୀପ୍ତି ମ୍ୟାମ୍ ଯିଏ ଟିକେ ଡେଙ୍ଗା ହେଇକି।
ହୁଁ।
ଆଉ ଜଣେ ମ୍ୟାମ୍ ତା ନା କଣ?
ହଁ ସିଏ ଆମ ଏଚ ଓ ଡି ମ୍ୟାମ୍ ଅନିନ୍ଦିତା ମ୍ୟାମ୍। ଗୀତ ଗାଆନ୍ତି ତ ଯିଏ?
ଗୀତ ଗାଆନ୍ତି।
ହଁ।
ସିଏ ପଡି ପଡିଥିଲେ ଥରେ ଆମ ହଲରେ ଆମକୁ ମାନେ କଣ କହିଲ? ଆ ପଛୁକୁ ଅନେଇ ଆକୁ ବି ଦେବେ ଦେଲେନି।
ବହୁତ ଷ୍ଟ୍ରିଟ ସେ।
ହଁ ଷ୍କ୍ରିଟ ମ୍ୟାଥ୍ ସାର ଆସି ଡ଼ାକି ଇଂଗ୍ଲିଶ୍ ସାର ଆସି ଡାକିକି ଗଲେ କି ହଁ ଆଜି ଇଂଲିଶ ସାର ଡାକି ଗଲେ ଛଅ ମ ଛଅଟା ଏ ଦଶ ମାର୍କ କଣ ଦଶଟା ଏକ ମାର୍କିଆ ଡାକିକି ଗଲେ। ମାନେ ସେ ଜଣଙ୍କୁ ଡାକିଦେଲେ କହିଲେ ସେ ସମସ୍ତଙ୍କୁ କହିଦବ। ଏ ଦେଖିଲା ଏଳକୁ ସେ କହାକୁ କହିଲେନି। ମାନେ କହିବାକୁ ଦେଲେନି ସେମାନେ
ନାଇଁ ସେ ଟିକେ ମାନେ ସ୍‌ ସେମିତି ଷ୍ଟ୍ରିଟ୍ ନାଇଁ ଭଲ, କିନ୍ତୁ ଷ୍ଟିଟ୍। ଟିକେ ଯୋଉଠି ଯୋଉ ଜାଗା ରେ ଇଏ ହେବ ସେ ପୁରା ଷ୍ଟ୍ରିଟ ହୁଅନ୍ତି ଏକ୍ଜାମ ହେରିକାରେ ଆଉ ତମେ ପା ଆଜି କଲେଜ ଯାଇନଥିଲ?
ଓଃ ଆଜି ସିନା ଯାଇନି
ହୁଁ।
କାଲି ତ ଯାଇଥିଲି ରେଗୁଲାର ତ ମୁଁ ତ ରେଗୁଲାର ଯାଏ।
ହୁଁ।
ଉଁ।
ଯେବେ ସିନ୍ଦୁର ମିଳିବ ନାହିଁ ହାଟରେ ମୋ ଛାତିର ସବୁ ରଥ ଯାତ୍ରାରେ ସେ କଣ କହିଲ ଦିଦି ଆଉ ଯୋଉ ତିନିଟା ରଥ ନାଁ କଣ ହ୍ଯାଲୋ ନା ମୋର ମନେ ନାହିଁ।
ମୋର ଟି ମନେ ନାଇଁ ଗୋଟେ ହଉଚି ନନ୍ଦିଘୋଷ ରଥ। ଆଉ କଣ? ମନେ ନାଇଁ ଠିକ ରେ।
ଆଉ ଦର୍ପଦଳନ ଟା ଲ ଲ ଲ ଲ ଲ ଲ ଲ ଲ ଆରେ ଲ ହ୍ୟାଲୋ। ଏକା ଘଇତା ଦି ଆଉ ଦର୍ପଦଳନ ଗୋଟା ଅଛି ଯୋଉ ସେଟା କୋ କାହାର ରଥ ର ନାଁ? ସୁଭଦ୍ରା। ସୁଭଦ୍ରା ଯୋଉ ରଥ
ଆରେ ସୁଭଦ୍ରା
ସୁଭଦ୍ରା ନା, ଆଉ ଯୋଉ ବଳଭଦ୍ର ରଥର ନାଁ? ନାଁ ମ ତାକୁ ଉଣେଇଶି।
ଟିକେ ରହିଲ।
ଇରେ ଏଇଟାକୁ ହ୍ୟାଲୋ। ତମେ କେତେ ବର୍ଷ ସାନ ଆପଣ ମାନ ହ୍ୟାଲୋ। ହଁ ବଳଭଦ୍ର ରଥର ନାଁ କଣ? କଣ ଦେବଦଳନ। ଦେବଦଳନ। ନନ୍ଦିଘୋଷ। ଓହୋ। ଦିଦି ତମ ପାଖରେ ନୋଟସ ଅଛି? ନୋଟ୍ ନୋଟ୍।
ଆମ ହୋମସାଇନ୍ସର?
ହଁ ହଁ। କଣ କହିଲ?
ତମେ ନେଇକି କଣ କରିବ?
ତମ ନମ୍ବର ଟିକେ ଦେବେ ଗପିବା?
ହୁଁ।
ତମ ନମ୍ବର ଟିକେ ଦିଅ।
ହାଲୋ।
ହାଲୋ।
ହଁ। ଆରେ ନୋଟ ତମର କଣ ହବ? ତମେ ବା ଏଜୁକସନ ଡିପାର୍ଟମେଣ୍ଟ।
ଏଜୁକେସ ଏଜୁକେସନ ଡିପାର୍ଟମେଣ୍ଟ ହେଲେ ମାନେ ଗୋଟେ କଣ କହିଲ, ମୋ ଗୋଟେ ସାଙ୍ଗଟା ଅଛି ସିଏ ମାଗୁଥିଲା କି ନୋଟସକୁ ଯଦି କାହାର ଚିହ୍ନା ଥିବେ ତାହେଲେ କହିବୁ ଦବା ପାଇଁ।
ଛାତ୍ ମାନିଲି ସାଙ୍ଗ କ ଗୋଟେ ପିଲା ନେଇଛି ମୋର ନୋଟ ହେଲା। ନୋଟ ନେଇଛି ବୁକ୍ ବି ନେଇଛି। ହଁ ଆମର ଜୁନିୟର ପିଲା ହିଁ। ସିଏ ମାନେ ତା ସେ ମୋଠୁ ନେଇଥିଲା ବୁକ୍ ବି ନେଇଛି, ନୋଟ ବି ନେଇଛି। ହଉ ତାକୁ ଦେଇ ଦେଇଦେଇଥିଲି ସବୁ। ସେ କ ପଚାରୁଥିଲା ଦିଦି ତମର ନୋଟ ଅଛି ବୁକ୍ ବଗେରା କିଛି ଅ ଛି ତ, ମୁଁ କହିଲି ପିଲାଟା ପଢିବ ବୋଲି ଦେଇ ଦେଇଦେଇଥିଲି। ଆଉ ମୁଁ ରଖିକି କଣ କରିବି?
ହୁଁ। ଉମ୍ ଦିଦି ତମର କଣ ତମର କି ଏଥିସାନ୍ ଭାଲ୍ୟୁ ଥିଲାଟି?
ହଁ, ଆମର ଫାଷ୍ଟ ଏଥିକ୍ସାନ୍ ଭାଲ୍ୟୁ ଥିଲା।
ଏଥିକାଲ୍ ଭାଲ୍ୟୁ ସେଟା କଣ?
ସେଇଟା କଣ ଆଉ? ମୋର ଠିକସେ ମନେ ନାହିଁ, ଫାଷ୍ଟ ସେମିଷ୍ଟରରେ ଥିଲା। ଏଥିକ୍ସନ୍ ଭାଲ୍ୟୁ ଯୋଉଟା ସେଇଟା ସବୁ ସେଇ କମ୍ପ୍ୟୁଟର ନଲେଜ୍ ଉପରେ।
ଓହୋ। ଏଥିକ ଭାଲ୍ୟୁ ଦେ ସେଇଟା ତାହେଲେ, ନା ଆମର ନାହିଁ ଏଥିସଭାଲ୍ୟୁ।
ଆରେ ଏଥିସଭାଲ୍ୟୁ ଯୋଉଟା, ସେଇଟା ଆମର ସବୁ ବ ସବୁ ସେମିଷ୍ଟର ଲାଷ୍ଟକୁ ହୁଏ ବା।
ଦେଖ-ଦେଖ-ଦେଖ।
ହାଲୋ।
ହଁ ହଁ ହଁ ସବୁ ସେମିଷ୍ଟର ଲାଷ୍ଟକୁ।
ହଁ।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
ହଁ ଏଥିକ୍ସ ଭାଲ୍ୟୁ ସବୁ ସେମିଷ୍ଟର ଲାଷ୍ଟ ସେ ଲାଷ୍ଟକୁ ହୁଏ।
ଅହ।
ସେଇଟା ଗୋଟେ ସବଜେକ୍ଟ ଥାଏ। ମାନେ ଏ ନା ବିବାଦ ଉପରେ। ନାରୀ ସଂସ୍କୃତିକରଣ ସେମିତି ଟାଇପର ଟପିକ୍ ଆସିଥାଏ। ସେଇ ହିସାବରେ ତମେ ପଢିକି ଯିବ ତମର ସେଟା ଏକ୍ଜାମ ହବ। ତମ ଏକ୍ଜାମ ହବା ଗୋଟେ ଦିନ ଥିବ ତା ପୂର୍ବରୁ ମାନେ ଗ୍ରୁପରେ ଆସେ ପି ଡି ଏଫ୍। ତାପରେ ତାକୁ ପଢିକି ଯିବ ତା ନେକ୍ସଟ ଦିନ ଯାଇକି ଏକ୍ସାମ୍ ଦବ ତାର।
। ମାନେ ଲାଷ୍ଟ ଆମର ତ ଏବେ ଏ ବର୍ଷ ଟା ଯିବ ପୁଣି ଆରି ଦି ଏ ବର୍ଷ ଅଛି ଆମର ନା, ଏଇ ବର୍ଷଟା ତା ଆର ବର୍ଷଟା। ତାଲେ ତା ଆର ବର୍ଷ ଯାଇକି ହବ ତାହେଲେ ବୋଧେ।
ହେଇଥିବ ତମର ତ ସିଲାବସ୍ ଚେଞ୍ଜ ହେଇଯାଇଛି ଚାରି ବର୍ଷ ଆଉ।
ହଁ ଚାରି ବର୍ଷ କିନ୍ତୁ ଏଇ ବର୍ଷରେ ଆମର ତିନିଟା ସେମିଷ୍ଟର ଅଛି। ଆଉ। ଆମର କିନ୍ତୁ ନାଇଁ ଆମର କୋଉଥିରେ କେବେ ଏଚିଶି ଭ୍ୟଲୁ ଦେ ହେଇନି।
ହୁଁ ତମର ଟୋଟାଲି ଛଅଟା ସବଜେକ୍ଟ ନା?
ହଁ ତମର ଚାରିଟା ଥିଲା ଫାଷ୍ଟ ସେମିଷ୍ଟାର ଆମର ଛଅଟା ବା କରିଦେଲା। କେତେ ଦିନ ଛଅଟା ଲାଷ୍ଟ ଲାଷ୍ଟ ସେମିଷ୍ଟାର କେ ତମ କୋର ପେପର ପଢିବ, ଆମର କିନ୍ତୁ କୋର ପେପର ନୁହଁ।
ଆମର କୋର ପେପର ଯୋଉମାନେ ପଢିବେ ଯୋଉମା ସେ କେତେ ସେଭେନଟି ପରଶେନଟ ରଖିଥିବେ। ହେଲା ଆଉ ନହଲେ ସ ଆଉ ଯୋଉମାନେ ସେଭେନଟି ପରଶେନଟ ତଳକୁ ରଖିଥିବେ ସେମାନେ
ଓହୋ।
କୋର୍ୱନ୍ କୋର୍ ଟୁ ଡି ଏସ୍ ଟୁ ଡି ଏ ସି ଥିରି ଡି ଏ ସି ଡି ଥିରି ଡି ଏ ସି ଫୋର ଆଉ ଆମେ ପଢିଲୁ କୋର ୱନ କୋର ଟୁ ଡି ଏ ସ ୱଆନ୍।
ଅଁ ହଁ। ନା ଆମର ଏଥର କଣ କହିଲ ପ ପୁରେଇଛି ଏ ଆଇ ପୁରେଇଛି। ଆଉ କଣ କହିଲ ମାସମିଡିଆ।
ହୁଁ।
ଆଉ ଯୋଉ କଣ ତ ଡବଲ ଏଲାର ଡବଲ ଏଲାର ତମର କଣ ସେକଣ୍ଡ ସେମିଟାର ନା ଫୋର୍ଥ ସେମିଟର ରୁହେ? ଭଲ ଅଛି।
କଣ?
ଡବଲ ଏଲ ଆର ଯୋଉ ରିଜନାଲ ଟା।
ଆମେ ତ ସେମିତି ଡବଲ ହେଲା ବୁଝିପାରିଲନି।
ରିଜନାଲ ଯେ କଣ କହିଲ ଲଜିକାଲ ଥିଙ୍କିଙ୍ଗ ଯୋଉଟା। ଯୋଉ ମ୍ୟାଥ ସାର୍ ଯୋଉଟା ପଢାନ୍ତି।
ହଁ ବୁଝିଲି ସେଇଟା ଆମର ଥିଲା ସେକେଣ୍ଡ ସେମିଷ୍ଟାର ଯୋଉ ସେକେଣ୍ଡ ଇୟରେ ଥିଲା।
ହ ଓହୋ ଆମର ଫାଷ୍ଟ ସେମିଷ୍ଟାର ସେଇଟା ଥିଲା।
ହୁଁ।
ଆଉ ମାନେ ସେକେଣ୍ଡ ଥାଡ ସେମିଷ୍ଟାର ବି ଥିଲା। ଫୋରଥ ସେମିଷ୍ଟାର ନାଇଁ ଫିପଥି ସେମିଷ୍ଟାର ସେଇଟା ଅଛି।
ଆମେ ଖାଲି ଅନର୍ସ କ୍ଲାସ କରିଛୁ ମୁଁ ରେଗୁଲାର ପିଲା ସେମିତି ନୁହେଁ।
ଅ ହ।
ହୁଁ ଆମେ ଖାଲି ଅନର୍ସ କ୍ଲାସ କରୁ ଛୁ ଯୋଉଦିନ କାମ ଥିବ ଯାଉ ଆଉ ଏକ୍ସଟ୍ରା କ୍ଲାସ କିଛି କରିନାହିଁ କରିଛୁ ଫାଷ୍ଟ୍ ଫାଷ୍ଟ୍ ଫାଷ୍ଟ୍ ସେମିଷ୍ଟାର୍ ରେ ଫାଷ୍ଟ୍ ଫାଷ୍ଟ୍ ଯୋଉ କ୍ଲାସ୍ ଗୁରା ଥିଲା। ସେଗୁରା କରିଛୁ କମୁନିକେସନ୍ କ୍ଲାସ୍।